ହାଲୋ
ହାଲୋ
ହଁ ହାଲୋ ହ
କଣ କରୁଚ?
ସେ ବସିଛି, ଆଉ ତମେ କଣ କରୁଛ?
ମୁଁ ବି ବସିଛି।
ଆଚ୍ଛା, ଆଉ ରୋଷେଇ ହେଲାଣି?
ହଁ ରୋଷେଇ ସରିଲାଣି।
ଆଚ୍ଛା, କୋଉଠୁ କହୁଛ?
ମୁଁ କହୁଛି ଭୁବନେଶ୍ଵର ରୁ।
ଆଚ୍ଛା।
ତମେ
ମୁଁ କଟକରୁ।
ହ ହୋ ରୋଷେଇ କଣ କରଛ?
ରୋଷେଇ ଏବେ ପରଟା ହଉଛି ଆଉ ଆଳୁ ତରକାରୀ ଥିଲା ଦିନର, ଏମିତି ତାକୁ ଖିଆ ହବ ଆଉ।
ହଉ ହଁ
ହୁଁ
ଆଉ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି ଆଉ
ହୁଁ
ଆଉ ତମେ କଣ ରୋଷେଇ କରୁଛ ନା କରିନ ବସିଛ ପା?
ମୁଁ, ହଁ, ରୁ ଅଟା ଚକଟି ଦେଇକି ଆସିକି ବସିଛି।
ଆଚ୍ଛା ଆଉ କୁଆଡେ ବୁଲାବୁଲି?
ବୁଲାବୁଲି ବର୍ଷା ହଉଛି ଆମ ପଟେ ତ ବୁଲାବୁଲି କୁଆଡ଼େ ନାହିଁ।
ଆଚ୍ଛା ରଜରେ କୁଆଡେ ଯାଇନ?
ହଁ ରଜରେ ବୁଲିବାକୁ ଯାଇଥିଲି ନା ବିନ୍ଦୁସାଗର।
ହା ହା ହା ହା ହା ହା ଆଚ୍ଛା ଆଚ୍ଛା ଭଲ ଲାଗିଥିବ ବିନ୍ଦୁ ସାଗର ତ ପରିସ୍କାର ପରିଚ୍ଛନ୍ନ ହେଇଯାଇଛି ବଢିଆ ହେ
ହଁ। ଆପଣ କୁଆଡ଼େ ଯାଇଥିଲେ ରଜରେ?
ନାଇଁ ରଜରେ କୁଆଡେ ଯାଇନୁ ବୁଲିବାକୁ ଘରେ। ଏମତି ହଜବେଣ୍ଡଙ୍କର କାମ ଥିଲା ତ ଯାଇନଥିଲୁ କୁଆଡେ ଯାଇନୁ ବୁଲିବା ପାଇଁ ଆଉ।
ଓହୋ ଭଲ ଘରେ ରହିଲେ ବି ବଢିଆ।
ହଁ ବାହାରର ଏନଭାରମେଣ୍ଟ ଯାହା ହେଲାଣି।
ହୁଁ ଘରେ ରହିଲେ ଭଲ। ଭଲ।
ହଁ ଆଉ ଦିନରେ କଣ ଖାଇବା ପିଆ ହେଇଥିଲା?
ଦିନରରେ ଆଜି ବିରିୟାନୀ ଖାଇଥିଲି।
ବା ଆଉ ବଢିଆ ଆଉ କଣ। ମୁଁ ଖାଇଥିଲି ଭାତ ଅ ଡାଲି ଆଳୁ ତରକାରୀ ବାଇଗଣ ଭଜା କାକୁଡି ସାଲାଟ।
ଆଜିି ପା ଶୁକ୍ରବାରେ।
ହୁଁ ଆମ ଶୁକ୍ରବାର ଦିନ ତ ସବୁଦିନ ବିନା ପିଆଜ ରସୁଣ ଆମର ସବୁଦିନ ନା। ସବୁବେଳେ ସାଧା ଖିଆ ହୁଁ। ଆଉ ଶାଶୁ ଶଶୁର ସବୁ ଘରେ ଅଛନ୍ତି ନା କଣ।
ନାଇଁ ନାଇଁ ମୁଁ ମ୍ୟାରେଡ ନାଇଁ ଅନ ମ୍ୟାରେଡ।
ଆଚ୍ଛା ଠିକ ଠିକ ଠିକ।
ହଁ ଆଉ କଣ ପଢାପଢି ଚାଲିଛି ନା କଣ?
ଅ ହଁ ପଢାପଢି ଚାଲିଛି।
ହୁଁ।
ତା ସହିତ ହଷ୍ଟେଲରେ ରହୁଛି ଆଉ ସାଙ୍ଗ ମାନଙ୍କ ସହିତ।
ଓହୋ ମାନେ ସେଇ ପଢା ଇଏରେ ହଷ୍ଟେଲରେ ରହୁଛ ନା ନା।
ପଢ଼ା ଇଏରେ।
ଓ ହୋ ସେଇଠି ଭୁବନେଶ୍ୱରରେ ରହୁଛ।
ହୁଁ ହୁଁ।
ଆଉ ଘରେ ବାପା ମା ସମସ୍ତେ ଅଛନ୍ତି ଆଉ ଆଜି ବିରୀୟାନି ମଗେଇକି ଖାଇଦେଇଚ ବଧେ ଆଚ୍ଛା ହା ହା ହା ଆ।
ଟାଇମ କା ଖାଇବ ଆଉ।
ଆଁ କୋଉ ହଷ୍ଟେଲରେ ଅଛ।
ନାରାୟଣୀ ଆମର ଯୋଉ ଜୟଦେବ ବିହାର।
ମାନେ କଣ ପଢୁଛ ସେଇ ଅନୁସାରେ ହ ହଷ୍ଟେଲ କଉଠି ରହୁଥିବ ନାଁ ଏମିତି ହଷ ହଁ ହ ଟେଲ ତ ସେଠି ମିଳି ଯାଉଚି ମାନେ ଜବ ପାଇଁ ୱେଟ କରିଚ ନା ନା କଣ।
ହଁ ହଁ ଜବ୍ ପାଇଁ କା।
ଆଚ୍ଛା ଆଚ୍ଛାଚ୍ଛା। କଣ କଣ ସବୁ କମ୍ପିଟିଟିଭ ଦେଲଣି?
କମ୍ପିଟିଟିଭ ଓ ଓ ତ୍ରିପଲ୍ ଏ ସି ର ଦିଆହେଇଥିଲା ଏବେ ଯୋଉ ଆର ଆଇ ଅମିନ୍ ବା ଥିଲା ଆଉ ଓ ଡବଲ ଏ ସି ର ବି ଯୋଉ ବାହାରିଥିଲା ଓ ସି ଏ ସି ଏଟା ବି ଦିଆହେଇଥିଲା। ଆଉ ଏବେ ନେଟ ବି ଅଛି ନା ଏଇଥରକ ଟା ଦେଇନି ଆଗକୁ ନେଟ ଟା ଯୋଉ ଅଛି ସେଇଟା ଦେବି ଆଉ।
ହୁଁ ହଁ ଏଇଟା ରେଜଲ୍ଟ ବାହାରି ସାରିଲାଣି ଏଇ ଯୋଉ ଇଏଟା। ଯୋଉ ଅମିନ ଆରାଇ ରେଜଲ୍ଟ ତ ବାହାରି ସାରିଲାଣି ଆମର ଘର ପାଖରେ ଜଣେ ଦେଇଥିଲା। ହ୍ୟାଲୋ।
କୋଉଟା କହିଲେ
ହଁ ମୁଁ କହିଲି ଏଇ ଯୋଉ ଅମିନ୍ ଆରାଇ ର ଯୋଉଟା ଦେଇଥିଲ ହ୍ୟାଲୋ
ହଁ ଶୁବୁଚି।
ହଁ ମୁଁ କହିଲି ଅମିନୋ ଆରାଇ ରେ ଯୋଉଟା ଦେଇଥିଲ ସିଏ ରେଜଲ୍ଟ ବାହାରି ସାରିଲାଣି?
ନାଇଁ ନାଇଁ ବାହାରି ଓ ତ୍ରିପଲ ଏସ୍ ର ବାହାରିଚି ଓ ଡବଲ ଏସ୍ ର ଯୋଉଟା ଥିଲା ସେଇଟା ବାହାରି ପଡ଼ିଛି।
ଓହୋ ହୋ ଏଇ ଆମର ଇଏ ଘର ପାଖରେ ଗୋଟେ ପୁଅ ଟା ଦେଇଥିଲା ତ ହଁ ସେ ମୋ ତାଙ୍କର ପୁଅ ହବ ଦେଇଥିଲା ତ ହଁ। ତାର ଗୋଟେ ଦିଟା ତିନି ନ ଗୋଟେ ତିନି ନମ୍ବର ତିନି ମାର୍କ ପାଇଁ ହେଲାନି ଆଉ।
ଓ ରେଜଲ୍ଟ ବାହାରିଲାଣି ଆମର ତ୍ରିପଲ ଏସ୍ ର ତ ବାହାରି ନଥିବ ଡ଼ବଲ ଏସ୍ ର ବାହାରିଥିବ। ତ୍ରିପଲ ଏସ୍ ର ତ ଏକ୍ସାମ୍ ଚାଲିଚି ନା ଡବଲ୍ ଏସ୍ ତ ଆରାଇ ବି ନାହିଁ ତାଙ୍କ କୋଉତିରେ ରେଜଲ୍ଟ ବାହାରିଲା।
ନାଁ ସିଏ ତ ଦେଇଥିଲା ଆରାଇ ଆଉ ଅମିନ ପାଇଁ ଦେଇଥିଲା।
ରେଜଲ୍ଟ ବାହାରି ସାରିଲାନି।
ହଁ କେବେଠୁ ସେଟା ଏଇ ହେଇଗଲାଣି ବୋ ଧେ ପନ୍ଦର ଦିନ୍ ଖଣ୍ଡେ ହବ କହୁଥିଲା ମତେ।
ତାହେଲେ ସେ ଅଲଗା କୋଉ ବ୍ୟାଚ ର ଦେଇ ଦେଇଥିବେ ଏକ୍ସାମ୍ ତ ଚାଲିଛି ଏକ୍ସାମ୍। ଅଠେଇଶି ରେ ଗୋଟେ ଲାଷ୍ଟ୍ ଏକ୍ସାମ୍ ଅଛି।
ଓହୋ ତାହେଲେ କଣ ହେଇଥିବ ଆଉ। ହଁ ହଁ ହଁ ଆଉ ବାପା ମା ବାପା ବୋଉ କଣ କରନ୍ତି?
ବାବା ମମି ଗାଁରେ ରୁହନ୍ତି ଆଉ। ଗାଁ ମୋର କଟକ ଡିଷ୍ଟ୍ରିକ୍ଟ ରେ ଯାଏ।
କଣ କଣ
କଟକ ଡିଷ୍ଟିକ୍।
କଟକ ଡିଷ୍ଟିକ୍।
ହଁ।
ଓହୋ। ଆଚ୍ଛା ଆଚ୍ଛା ଆଉ ତମକୁ ରୋଷେଇବାସ କିଛି ଆସେ ଆମର ତ ଏଠି କଟକରେ ଆଉ।
ହଁ ନା ଏପଟେ ମୋ ଘର କଟକ।
ଘର କଟକ ପା?
ଓ ହୋ ରୋଷେଇ ଆଚ୍ଛା।
ହୁଁ।
ଆଚ୍ଛା ଆଚ୍ଛା।
ହୁଁ ରୋଷେଇ ଜାଣିଛ ନା ନାଇଁ?
ରୋଷେଇ ହଁ ମାନେ କାମ ଚଳେଇଲା ଭଲା ଜାଣିଛି।
ହୁଁ ହୁଁ ହୁଁ କଣ କଣ ଜାଣିଛ? ସ୍ପେଶିଆଲିଟି କଣ ତମର ମାନେ ଆ ଏବେ ତ ଝିଅ ମାନ ସବୁ ଗୋଟେ ଗୋଟେ କଉଥିରେ କଉଥିରେ ସ୍ପେସାଲ୍ କରୁଛନ୍ତି କରୁଛନ୍ତି।
ରୋଷେଇ ମାନେ କଣ ନନଭେଜ୍ ନନଭେଜ୍ ସବୁ କରିପାରିବି। ହଁ ମାଛକୁ ଛାଡ଼ି ଦେଇକି ମାଛ ମାଛ ତ ମାନେ ଦିଦି କଣ କହିଲେ ମାଛକୁ ଭାଜିଦେବି କି ତରକାରୀ କରିପାରିବିନି ଭାଙ୍ଗି ଯାଏ ତାପରେ ଚିକେନ୍ ଫିକେନ୍ ସବୁ ରାନ୍ଧିଦେବି।
ହୁଁ।
ଆଉ ମଟନ୍ ବି ଆସିବ।
ଆଉ ବିରିୟାନୀ ବି ଆସ
ବିରିୟାନୀ ବି ଆସିବ କିନ୍ତୁ କିନ୍ତୁ ଗୋଟେ ଥର କଲେ ଯଦି ଭଲ ଲାଗିଲା ପୁଣି କହିବେ ଡିମାଣ୍ଡ ଯେ ଏଇଟା କର। ସୋ ଦ୍ୟାଟ ମତେ କିଛି ଆସିନି।
ହଁ ନାଇଁ ଆଉ ଭାତ ଡାଲମା ପ୍ରପରଲି ଆସିବନି କରି ହେଲା।
ନାଇଁ ଭାତ ଡାଲମା ହଁ ଭାତଟା ଟିକେ ଟାଣ ହେଇଯାଏ ଆଉ ଡାଲମାରେ କଣ ଅଛି ଡାଲମା ଆସିବ।
ଡାଲମା ଆସିବ ଆଉ ଭାତ ଡାଲିି ଧର କେମିତି ଗୋଟେ ନର୍ମାଲ ଡେରେ ଗୋଟେ କୁହା ଯାଇଛି ଗୋଟେ ସନ୍ତୁଲା ସୀଜା କରିକି ଭାତଟେ ଖାଇବା ପାଇଁ ସେଇଟା ଏତେଟା କରି ହବନି। ତମେ ଛୁଆମାନେ ଆଉ ଖାଆନି ସ ଳା ହେଲା ଖାଲି ଚିକେନ ଉପରେ ଭାସିିଯାଅ ଆଉ
ବାହାରି ଚିବା
ହଁ ପରା ସେଏ ପା ସବୁ ଇଞ୍ଜେସନ ଦେଇକି ସବୁ ବଢଉଛନ୍ତି ନା ତମ ସବୁ ଗାଇବ ବୋଲି।
ଆଉ ଆଉ ସବୁ ମାନେ ଯୋଉ ଘରେ ଆଉ କିଏ କିଏ ରୁହନ୍ତି?
ଘରେ ମୋ ହଜବେଣ୍ଡ ପୁଅ ଝିଅ ମୁ ଏମିତି ଆଉ କଣ ସେଗୁଡା ସବୁ ବଡ ବଡ ହେଇଗଲେଣି ରେ
ବଡ଼ ମାନେ ପଢୁଥିବେ ନା?
ଏଇ ଚାକିରି କେହି କରୁନାହାନ୍ତି ପଢୁଛନ୍ତି ସବୁ। ହ ଆଉ ପିଠାପଣା ତମମାନକୁ ସବୁ ଭଲ ଲାଗେ?
ପିଠା ପଣାା ହଁ ଭଲ ଲାଗେ।
ପିଠା ଭଲ ଲାଗେ ତ କାହିଁକିନା ଛୁଆମାନେ ତ ଏବେ ଆଉ ପିଠା ପିଠା ଭଲ ପାଉନାହାନ୍ତି।
ନା ନା ସେଇଟା ଅଥେଣ୍ଟିକ ଜିନିଷ ନା ସେ ସବୁବେଳେ ମିଳେନି।
ହଁ ହଁ ଭେରି ଗୁଡ ହଁ ନିଶ୍ଚୟ ନିଶ୍ଚୟ ଏଇଟା କରିବା ରଖିବା କଥା ନା ଆଉ। ଅନ୍ଥଟିକ ଜିନିଷଗୁଡାକ ମାନେ ଆଗକୁଫିର ତମ ଜେନେରେସନରେ ବଢିବକି? ସବୁ ଆବ ପିଲାମାନେ ସବୁ ଖାଇବେ କେ ଶିଖିବେ କେମିତି ଆ ତମମାନେ ଯଦି ଖାଇବନି।
ହଁ ଆମଠୁ ଲୋପ ପାଇଯିବ ଯେମିତି ଡାଇନାସର ପାଇଗଲା।
ହାଁ
ଡାଇନାସୋର ଯେମତି ଲୋପ ପାଇଗଲା ଆମେ ଯଦି ନ ଖାଇବୁ ଆମର
ସେଇଆା ସେମିତି ସବୁ ଜିନିଷ ଧୀରେ ଧୀରେ ଧୀରେ ଧୀରେ ଲୋପ ପାଇଏ ଯୋଉ କାଁଇଁ କଥାଟା ଆମର ଅ ଓଡିଆ ଘରର ଓଡିଶାର ହଉଛି ଗୋଟେ ବଡ ମାନେ ସବୁ ପର୍ବପର୍ବାଣ ତାର ଗୋଟେ ପିଠ ର ଗୋଟେ ସ୍ପେସିଫିକ ଥାଏ କି ଏଇ ସମୟରେ ଏଇ ପିଠାଟା ହବ।
ସେଇଟା ତ ଗୋଟେ ସେେଇ ସେଇଟା ତ ଗୋଟେ କଥା ମାନେ ପିଠା ହବ ବୋଲି ରାତିରେ ସବୁ ପ୍ରିପାରେସନ ଚାଲିଥିବ ବିରି
ହଁ। ହଁ ଚୁନା କୁଟା ବିରିବଟା ସେଇଆ ପୁର କର।
ହୁଁହୁଁ ହୁଁ।
ଆଉ ନବୀନ ପଟ୍ଟନାୟକ ଯେମତି କରିଥିଲେ ପିଠା କଣ ଗୋଟେ କରିଥିଲେ?
ଆଜ ନବୀନ ପଟ୍ଟନାୟକ କରିଥିଲେ ମୋହନ ମାଝି ଆମର ତାକୁ ଫଙ୍କସ କରଉଛନ୍ତି।
କଣ କରିବା ଯଦି ମାଙ୍କଡ ହାତରେ ଶାଳଗ୍ରାମ ଦିଆଯାଏ ଆଉ କଣ କରିପାରିବ।
ମାନେ? ମାନେ ଏଇଟା ଗୋଟେ କଥା ହେଲା ନବୀନ ପଟ୍ଟନାୟକ ସବୁ ଜଣେଇଲେ କି ପିଠା ଗୋଟେ ଜିଆଇ ଟାକ ଦିଅ। ରସଗଲା ଗୋଟେ ଜିଆଇ ଟାକ ଦିଅ କିନ୍ତୁ ଆମର ମୁଖ୍ୟମନ୍ତ୍ରୀ କଣ କଲେ ସିଧା ଦୋଳିରେ ଗଲେ ବସିଲେ ଦୋଳି ଖେଳିଲେ। ପିଠା ରହିଲେ ଖାଇଲେ। ସେଇଟା ହଉଛି କଥା ଆଉ। ତାହେଲେ ଏମିତି ସବୁ ଚାଲିଛି ନା?
ହଁ ହଉ ରଖୁଛି।
ଆଜ୍ଞା।
ହ ଏଥର ଆରୁ